ଉଁ ହ୍ୟାଲୋ ହଁ
କୁହ କୁହ
କଣ କରୁଥିଲ
ବଇଥିଲି
ହଁ ହଉ ମେହନ୍ଦି ଲଗେଇବାକୁ ଭଲ ଲାଗେ
ହୁଁ
ମେହେନ୍ଦୀ ଲଗେଇବାକୁ ଭଲ ଲାଗେ?
ନା
କି?
କିଏ ପକେଇବ?
ଏ ଭଲ ଲାଗେ କି ନାଇଁ?
ହୁଁ
ଆ ନିଜେ ମେହେନ୍ଦୀ ଲଗେଇଛ କି ନା
ନା ମୁଁ ନିଜେ ନେଇ ପକେଇ ପାରେ
ବଉ
ହଁ ବି
ବଉ ଶିଖିନି
ହଁ ସେ ଶିଖିଛି
ହଉ ବଉକୁ ଦେଖେଇ ଗ ନା ମୁଁ ମୋବାଇଲରେ ଦେଖେଇ ଦେଖେଇ କା ଲେଖିଦେଲେ ପକେଇଦେଲେ ସେ ଶିଖିଯିବ ଆଉ ମୋବାଇଲ ବା ମୋବାଇଲ ଯୁଗ
ଉଁ ହୁ ମୋବାଇଲ ତ ସବୁ
ଆଁ
ସବୁ ଏଇନା ମୋବାଇଲ ରେ ଲ
ହଁ ଆଉ ମେହେନ୍ଦୀ ଟା ପୁଣି ଆସିନି ମୋବାଇଲ ଯୁଗରେ ମେହେନ୍ଦୀ ଆସିନି ଯଦି ଆଉ କଣ କହିବି
ହୁଁ
ମୋବାଇଲ ଯୁଗରେ ଯଦି ମେହେନ୍ଦୀ ନ ଆସିବ ତାହେଲେ କଣ କୁହାଯିବ
ଟାଇମ ହଉଚି କି ମେହେନ୍ଦୀ ଲଗେଇବା ପାଇଁ
ହଁ ସେଟା ହଉଛି ଟାଇମ୍
ହ
ମତେ ଲଗେଇବାକୁ ଭଲ ଲାଗେ ମତେ ଲଗେଇବି ଆଇଚି କିନ୍ତୁ କଣ କୁହନ୍ତି? ଯିଏ ଟାଇମ ତ ଟାଇମ ତାପରେ କୁହନ୍ତି ଯିଏ ଶ୍ରାଦ୍ଧ ଫ୍ରାଦ୍ଧ କରେ ସେ ଲଗେଇଲେ ପିତୃପୁରୁଷ ଲୋ ପାଣି ପାଇବେନି ମୁଁ ହେଇ ଯୋଗୁ ଲଗଉନି।
ତମେ ସାଧରୁ ଚୁ।
ହଁ ଆଉ ଏ ଘରୁ ଛାଡିଲା ଦିନରୁୁ ଆମର ଦଉଚୁ।
ହଁ ଆଁ
ହଁ ଏଇ ଘର ଛାଡିଲା ହଁ ତାଙ୍କର କଣ କରୁଛନ୍ତି।
ଉଁ ହୁଁ
ଏମିତିଆଁ। ଆଉ
ତମ ଶସୁର?
ସେ ଉପରେ ଅଛନ୍ତି ଟିକେଟେ କାଟିକି। ମୋ ବାପା ପାଖକୁ ଯାଇଛନ୍ତି।
ଓହୋ ତୋ ବାପା ନାହାଁନ୍ତି?
ନାହାଁନ୍ତି ବା।
ତମ ଶଶୁର କେବେ ମଲେ?
ହଁ ମୋ ବାହାଘର ବେଳକୁ ତ ନଥିଲେ ତା ପୂର୍ବରୁ ଆଠ ଦଶ ବର୍ଷ ପୂର୍ବରୁ ଗଲେଣି ମାନେ ହବଣି ବାହାଘର ହେଲାଣି ତେର ବର୍ଷ ଚ ତେର ବର୍ଷ। ହଁ ହବଣି କୋଡିଏ ବାଇଶି ବର୍ଷ ଖଣ୍ଡେ ଆଉ।
ହୁଁ ହୁଁ ତମ ବାପଙ୍କର?
ଉଁ ହଁ ବାପାଙ୍କର ବି ହବଣି ସେତିକି ବାପାଙ୍କର ନାମ ବାପାଙ୍କର ଏତେ ହବନି। ଶହେ ଅଠର ଉଣେଇଶି ହବ।
ଉଁହୁଁ ଅଠର ଉଣେଇଶି?
ଲେଲାକୁ କେତେ ବର୍ଷ?
ଆଁ?
ଲେଲାକୁ କେତେ ବର୍ଷ?
ମତେ କେତେ ଏକୋଇଶି।
ଆଉ ଆମ ବାପା ଙ୍କ ଯିବା ବି ଏକୋଇଶି।
ଏକୋଇଶି ନା ଉଣେଇଶି ନା ଏକ ଉଣେଇଶି ନା ଏକୋଇଶି। ଉଁ ହୁଁ।
ମୋ ବାପା ବି ଯିବା ହଉଛି ଏକୋଇଶି ବର୍ଷ ଏଇ ସେଇ ଏକା ବର୍ଷ ଆଉ। ପନ୍ଦର ଦିନ ଏପଟ ସେପଟ ଆଉ।
ଉଁ ହୁଁ।
ହୁଁ ଏଇଆ ହଉଛି କଥା ଆଉ କଣ।
ଭଲରେ ରୁହ ଆଁ।
ଉଁ।
ମୁଁ କହିଲି ଭଲରେ ରୁହ।
ହଁ ଭଲ।
ଆଉ କଣ। କେତେଳେ ର କେ କରିବ ଖାଇବ।
ଏହେ ଝିଅ ଏଇନା ଶୋଇଲା ଯାଉଛି ଆଗ ରୁଟି କରିଦେବି। ରୁଟି ଟା ହଉଛି ମେନ୍ କଷ୍ଟ ଏଡୁ ହଁ ହେଇଟା ହଉଛି କଥା ଏଟା ତରକାରି ଟା ବରଂ ଧରିକି କରିହବ କି କଣ?
ହୁଁଁ।
ହେ ରୁଟିଟା କରିହେବନି।
ତ ଏମିତି କରୁଛି
ହଁ ରୁଟି ଟା ବା କରି ହବନି। ରୁଟିଟା ଯାଉଛି କରିଦେବି। ଏରା ଙ୍କ ଗନ୍ଥା ଗୁନ୍ଥି ସବୁ ରଖି ସଜଡା ସଜଡ଼ି କରିଥିଲି ତାକୁ ପୁଣି ଦେଇଛନ୍ତି ବିଗାଡ଼ି ଦେଇଛନ୍ତି ତାକୁ ଉ ବହି ପତ୍ର ଦେଇଛନ୍ତି ଖାଳି କରି ଗନ୍ଥା ପଟା ଲୁଗାପଟା ସବୁ ଗଦେଇ ଦେଇଛନ୍ତି ତାକୁ ବାଗାଇବି ଆକୁ ବାଗାଇବି
ଆଉ କଣ କରି ଏବେ ତ ସ୍କୁଲ୍ ପୁରା ବନ୍ଦ କରିଦେଲେ ତ ତୁ ହଇରାଣ ବେଶୀ ହବୁ।
ଆଁ।
ସ୍କୁଲ୍ ଏଇନା ବନ୍ଦ କରିଦେଲେ ତୁ ହଇରାଣ ବେଶୀ ହବୁ।
ନାଇଁ ତ
ତୁ ନ୍ଯୁଜ୍ ଦେଖୁନୁ କି
ଆ ନାଇଁ।
ନା ସ୍କୁଲ ବନ୍ଦ କରିଦବ ପା
କଁ
ବହି ପାଇଁ?
ହଁ। ବହିପାଇଁ ବନ୍ଦ କରି ଦେବ କଣ କରିବା।
ଯିଏ କରିଛି ଏମିତି ତାର କଣ ବି ଛୁଆ ଏମିତି କରିକିନା ମୂର୍ଖ ହେବେ।
ହୁଁ।
ଆଉ
କଣ କରିିବାର ତ ଏମିତି କରୁଚନ୍ତି ବହି ପତ୍ର
ପୁଅର କୋଉ ଶ୍ରେଣି ହେଲା?
ନରା ହେଲା ଅଷ୍ଟମ ହେଲା। ତାର ଅଷ୍ଟମ ହେଲା ଆଉ ଏ ମା। ୟାର ନା ତାର କହୁଥିଲି ଅଷ୍ଟମ ହେଇଚି ବହିପତ୍ର ତ କିଛି ଆନାହିଁ। ପଢା ତ ମୂଳରୁ ହଉନି କଣ ଏ ବର୍ଷ ଛୁଆ ସବୁ ପାଠ ପଢିବେ।
ପୁଅ ସାଙ୍ଗିଆ
ଆଁ
ଆଉ ପୁଅ ସାଙ୍ଗିଆ କି
ହଁ ଅ
ଉଁ ହୁଁ
ତାଙ୍କ ସାଙ୍ଗିଆ
ଆଉ
ଏମିତି ଆଉ ଅ ତାପରେ ଏଁ ବହିପତ୍ର ଆସିଲେ ଯାଇ ଯା ପଢ଼ାପଢ଼ି କରିବ କଣ ସେ
ଓହୋ
ଏମିତି ଆଉ
ବହି ମିଳିଲାନି ପା
ମିଳିଲାଣି ଯେ ବହି କଣ ଭୁଲ୍ ଭାଲ୍ ହେଇଛି ବୋଲି ପୁଣି ଯିବ ଯାଇଛି
ଗର୍ମେଣ୍ଟରେ ପଢ଼ୁଛି ନା ପାଇଭେଟି
ପ୍ରାଇଭେଟ୍ରେ ଶିଶୁ ମନ୍ଦିର
ହୁଁ ସେଇଟା ବହି ତିଆରି ହେଇନଥିବ ହୁ ହୁ ହୁ ହୁ
ହୁଁ ଶିଶୁ ମନ୍ଦିର ଗର୍ମେଣ୍ଟେ ବହି ପଢେଉଛନ୍ତି ନା ଗର୍ମେଣ୍ଟେ ବହି ପଢେଉଛନ୍ତି ଶିଶୁ ମନ୍ଦିରରେ ଗମେଣ୍ଟେ ବହି ପଢେଉଛନ୍ତି
ହୁଁ
ହଁ
ହ
ସେ ମନ୍ଦିରରେ ଗମେଣ୍ଟେ ବହି ନା ଆଉ
ଆ କଣ ଟାଇମି ହେଲା ଆଉ
ଏମତି ଆଉ କଣ ଏ ଗମେଣ୍ଟେ ବହି ପଢେଉଛନ୍ତି ଶିଶୁ ମନ୍ଦିରରେ ଜମା ତିନି ଚାରି ଟା ବହି ଶିଶୁ ମନ୍ଦିରରେ ପଢ଼େଉଛନ୍ତି
ସୁ ସୁ ସୁ ସୁ
ଆଉ
ବହିଥିନି ତ ତୋ ପୁଅ କେତେ ଉ ମୋଟା ହେଇଛି ବହିକି ଟେକି ଟେକି ପତଳା ହେଇଯିବ
ଏ ପତଳା ଟା ବେହିପାରୁନି ବେ ସାଇକେଲ୍ ରେ ଯାଉଛି ବେ ସେଟା ଉଳେଇ ଯାଉଛି କେରିଏଲେରେ ବେଗ ଟା ଥୋଇ ଦଉଛି ବେଗ ଟା କାନ୍ଦରେ ତା ଫିତା ବାନ୍ଧି ଦେଉଛି
ହଁ
ନେଇକି ଯାଉଛି ଆଉ ସାଇକେଲ୍ ରେ ଗୋଟେ କିଲୋମିଟର ଦେଢ଼ କିଲୋମିଟର ହବ ଏଇଠୁ
ସାଇକଲ୍ ରେ ଯିବା ଆସିବା କରୁଛି
ହୁଁ ହୁଁ
ହୁଁ ହୁଁ
ଆଗେ ଗାଡ଼ି ରେ ଯାଉଥିଲା ଆଉ ଯେତେବେଳେ ଛେଟିଆ ଥିଲା ଗାଡ଼ିରେ ଯାଉଥିଲା ତାପରେ ଦି ବର୍ଷ ଖଣ୍ଡେ ଗାଡିରେ ଗଲା ତାପରେ ମୁଁ ନେଲି ଛାଡିବାକୁ ଚାଲି ଚାଲି ଯିବି ନହେଲେ ତା ବାପା ନେବେ। ଏମିତି ଆଉ। ଆଉ ମୁଁ କେତେବେଳେ କାହା ସାଙ୍ଗରେ ପଠେଇ ଦିଏ ଏମତି ଗଲା ତାପରେ ଏଇନା ନିଜେ ଯାଉଛି ଚାଲି ଚାଲିକା ଆଉ। ହୁଁ।
ହୁଁ।
ଏମିତି ଆଉ।
ଆଉ କଣ?
ଆଉ କଣ କୁହ?
ଆଉ କଂ କୁହ।
ଏମିତି ଚାଲିଛି ଆଉ।
ଆଇରା ଭାରି ଟେନସନ୍। କହନା ଯାଇଥିଲି ଯେ ମୋର ତ ଟେନସନ ଏଇନା ଗୋଟେ ସେଇ ଆଧାର କାର୍ଡ। ମୋ ଛୁଆଙ୍କର ଆଧାର କାର୍ଡ ମୋ ପୁଅର ବା ଉଁ ତାର ତା ବାପାର ଆଧାର କାର୍ଡ଼ ଭୁଲ ହୋଇଛି ଯେ
ଚାଲାଙ୍ଗ ଭୁବନରେ ଯାଇକି କରିଦଉନୁ।
ଏରେ ହଉଛି ଏଇଠି ହଉଛି।
ଓଃ!
ସେଠି ହଉଛି ଯେ ଦେଇଛି ମୋର ମୁଁ ତାଙ୍କ ଦରେ ଏମିତି ହେଇଛି। ମୋଥରେ ବି ହେଇଛି ଭୁଲ ଯେ ମୋରଟା ଦେଇଛି ସଂଶୋଧନ କରିବା ପାଇଁ ଚେଞ୍ଜ କରିବା ପାଇଁ ଆଡ଼୍ରେସ୍।
ଓଃ!
ହେଇଠୁ ତାଙ୍କ ଥରେ ସେ କରିବେ ଆଉ ତାଙ୍କର କେବେ କରୁଛନ୍ତି କରନ୍ତୁ ମୋର କରିଦେଲାଠୁ ମୋ ଝିଅର ହେଇଯିବ ଆଉ।
ହୁଁ।
ଆଉ ଏଇଆ କଥା ଆଉ।
ରଖୁଛି?
ଅଉ ହୋଉ ଆଁ ହଁ।